ହ୍ୟାଲୋ ନମସ୍କାର, କଣ କରୁଛ?
ତାପରେ
କହିଲେ କଣ କରୁଛ?
ମୁଁ କହିଲି ଏଇ ଛାତ ଉପଟେ ବୁଲୁଛି।
ଆଜିିକ ସକାଳ ଆଜି କ ସକାଳ ସକାଳୁ ଛାତ ଉପରେ ବୁଲୁଛ?
ନା ନା ମୁଁ ସକାଳେ ଛାତ ଉପରେ ବୁଲେ । ମତ ଟିକେ ଭଲ ଲାଗେ, ମ ସକାଳ ସମୟ ଟା, ଆଉ ସନ୍ଧ୍ୟା ବେଳ ସମୟ ଟା, ମତେ ଟିକେ ଛାତ ଉପରେ ବୁଲିବାକୁ ଭଲ ଲାଗେ।
ହଁ ଛାତ ଉପରେ ସବୁଆଡୁ ଦେଖିବ, ସମସ୍ତଙ୍କ ଘର, ସମସ୍ତେ କଣ କରୁଛନ୍ତି, ଭଲ ଲାଗିବ ଦେଖିବ।
ନା ନା ସମସ୍ତ ତାଙ୍କୁ ନୁହଁ, କଣ କହିଲ ସକାଳେ ଆମ ଛାତୁକୁ ସବୁ ଚଢେଇ ମାନେ ଆସନ୍ତି, ତ ସେମାନଙ୍କୁ କୁ ଖାଇବା ଦିଏ । ତ ଭଲ ଲାଗେ, ଭଲ ଲାଗେ ଆଉ ସନ୍ଧ୍ୟାବେଳ ଟାଇମ ଟା କଣ କହିଲ, ସେ ଥଣ୍ଡା ପବନ ଦଉ ଥିବ, ଚଢେଇ ଚଢେଇ ମାନେ, ପକ୍ଷୀ ମାନେ, ନିଜ ନିଜ ବସାକୁ ଫେରୁଥିବେ, ଆକାଶ ଟା ପୁରା ନୀଳ ଦେଖା ହଉ ମାନେ, ଏଇ ଯୋଉ ଦୂର୍ଷ୍ୟ ଟା ନା ସେ ଯୋଉ ଶାନ୍ତି ଲାଗେ ମନକୁ, ତା କୋଉଠି ନଥାଏ ।
ସେ କଥା କହିଲା ହାଲୋ
ମାନେ ଟିକେ ଗଟେ ମୁଁ
ହଁ ପ୍ରକୃତକୁ ସମସ୍ତେ ଭଲ ପାଆନ୍ତି, ସମସ୍ତେ ଭଲ ପାଆନ୍ତିନି ।
ହଁ ପ୍ରକୃତି ଟା ଟିକେ ଭଲ ଲାଗେ, ଦେଖ ତମେ ଯଦି ପ୍ରକୃତିକୁ ଉପ ଉପଭୋଗ କରିବ ନା, ବହୁତ ଭଲ ଲାଗିବ ତମକୁ, ଶାନ୍ତି ଲାଗିବ, ଯେମିତି ଗଛ ପତ୍ର ଲତା ମତେ ବହୁତ ଭଲ ଲାଗେ, ମୁଁ ସେ ଚାରିଆଡେ ଗଛ ଲଗେଇ ଦଉଛି ।
ଭଲ କରିଛ ଗଛ ଲଗେଇକି।
ତମେ ଲଗାଅ କି ନାଇଁ?
ହଁ ମୁଁ ଲଗାଏ, ବେଳେ ବେଳେ ଲଗାଏ, ଫ୍ରୀ ହେଲେ ଲଗାଏ, ବେଶ ସେଳେ ରୁହେ ନା, ସେଥିଲାଗି ଲଗେଇ ପାରେନି।
କୋଉ କୋଉ ଗଛ ଲଗେଇଛ? ସବୁ ତମ ଘରେ ।
ତରାଟ, ତରାଟ ଫୁଲ, କନିଆରୀ ଫୁଲ ବଡ ଟଗର, ଆଉ ମନ୍ଦାର । ଆଉ ବାକି ବେଲ ଫେଲ ଗଛ । ତରାଟ, ବଡ ଟଗର ଯୋଉ ନୁହଁ?
ନ ଯୋଉ ଶେଷରେ ଗୋଟେ କହିଲେନି ଓହୋ ବେଲ ଗଛ ।
ସବୁ ଲଗେଇଛି ଆଉ, ଲଗେଇ ସବୁ ବଡ ହେଇଗଲେଣି ।
ଯୋଉ ଟଗର କୁହନ୍ତି, ଯୋଉ ଟଗର ଟରାଟ, ମାନେ ଦିଟା ଅଲଗା ଅଲଗା
ହଁ ହଁ, ନାଇଁ ନାଇଁ, ଗୋଟେ ବୋଟେ ଗୋଟେ ବଡ ଟଗର ଅଛି, ଗୋଟେ ଗୋଟେ ଛୋଟ ଅଛି, ଆଉ ଯୋଉ ଆଉ ଯୋଉ ଗୋଟେ ଛୋଟ ତରାଟ ବି ଅଛି ।
ଟରାଟ ଯୋଉଟା ପୁରା ଛୋଟ, ଯୋଉ କହୁଛ ତ ପୁରା ଛୋଟ ଫଟ ହେଇକି ଫୁଟେ ଆଉ ଟଗର, ହଁ ଆଉ ଟଗର ଟା ବହୁତ ବଡ ଫୁଟେ ଯୋଉଟା ଚାରିଟା, ନା ପାଞ୍ଚଟା
ପାଖୁଡ଼ା, ଚାରିଟା ପାଞ୍ଚଟା ପାଖୁଡ଼ା ଟଗର ଥାଏ, ଆଉ ଛୋଟ ପାଖୁଡା ବି ଟଗର ଥାଏ, ବଡ ପାଖୁଡା ବି ଟଗର ଥାଏ ।
ଆଛା।
କେତେ ପ୍ରକାର ଫୁଲ ଅ
ହଁ ନାଇ ଆମର ବି ଲଗା ହେଇଛି । ନା ଗୋଟେଟ କଣ କରୁଛି ନା ପଟେ ବହୁତ ବଡ ଫୁଲଟେ ଫୁଟୁଛି, ଯୋଉ ଟଗର ଟା ବହୁତ ବଡ ଫୁଟୁଛି, ଆଉ ଗୋଟେ ଅଛି ନା ଛୋଟ ଛୋଟ ଫୁଟୁଛି, ମାନେ ଯୋଉ ତାରା ଗୁଡା ଯେମତି ମିଞ୍ଜି ମିଞ୍ଜି କରନ୍ତି ନା ଆକାଶରେ, ପୁରା ଟିକି ଟିକି ସେଇ ଟାଇପ ର
ଆଉ କାଳୀ ପୂଜା କେମିତି ପାଳନ କଲ?
କାଳୀପୂଜା!
ହଁ।
କାଳୀ ପୂଜା ଆମ ଏପଟେ ହୁଏନି ତ।
ମାନେ କୋଉଠି ଯାଇନଥିଲ ବୁଲିବାକୁ?
ନାଁ। କାଳୀ ପୂଜାକୁ ତ ମୁଁ ଯାଇନି କିନ୍ତୁ ଆମ ଏପଟେ ଦୁର୍ଗା ପୂଜା ହୁଏ ବୋହୁତ ଭଲସେ।
କୋଉ ପୂଜା?
ଦୁର୍ଗାପୂଜା।
ଆମ ଏପଟେ ବି ଦୁର୍ଗା ପୂଜା ହୁଏ ଆମ ଘରେ ହିଁ ହୁଏ ଦୁ
ତନ୍ତିନି ସେ ଯୋଉ ସୁନାର ମାଙ୍କର ସୁନାର ମୂର୍ତ୍ତି ଆସେ।
ଆଚ୍ଛା ଆଚ୍ଛା ନାଇଁ ଆମର ତ ତିଆରି ହୁଏ। ତିଆରି ହେଇ ସାରିଲା ପରେ ଯାଇ ଠାକୁର ପୂଜା ପାଆନ୍ତି।
ହଁ ଯୋଉ ମେଢ଼ ହୁଏ ତ ଯୋଉ ମା ଟିରେ ତିଆରି ହୁଏ ଯୋଉ ମେଢ଼ ମୂର୍ତ୍ତି ହଁ ଆମର କି ହଁ ଆମର ଯେମିତି ଯୋଉ ଆସନ୍ତି ଆମର ଅଛି ମାନେ ବୋହୁତ କାଳରୁ। ଏ ସେ କରି ଆସଛନ୍ତି। ସୁନାର ମୂର୍ତ୍ତି ପୂଜା କରୁଚନ୍ତି ତ ସେଇଟା ଆମର ସେଇ ପରମ୍ପରାଟା ଚାଲିଚି।
ବେଳୁରୁ ସେମାନେ କରି ଆସିଚନ୍ତି ତ ଏବେ ବି ସେମା ଏବେ ବି ସେ ପୁ ର ରୁ କରୁଚ ଇ ଆଗୁକୁ କ ହବ ସେଟା ତ ଜଣା ନାଇଁ ଏବେ ଚାଲିଥାଉ ଆଉ।
ତମେ ଯାଇଥିଲ ବୁଲିବାକୁ?
ନାଇଁଁ ମୁଁ ଆମର ତ ଘରେ ହିଁ ପୂଜା ହୁଏ ମାଆଙ୍କର ଦ କାନ ବଜାର ପଡ଼େ ସବୁ ଆସନ୍ତି। ବୁଲିକି ଯାଆନ୍ତି ଭୋଗ କରନ୍ତି ବଳି ବି ପଡ଼େ।
ଆଚ୍ଛା ଭଲ ଲାଗେ ତମୁକୁ ବୁଲିଆକୁ ନାଇଁ?
ହଁ ମୁଁ ଘରେ ରୁହନି ସବୁବେଳେ ପୂଜାରେ ବୁଲେ।
ଆଚ୍ଛା ଯୋଉ ଦେଖିଚ ନାଁ ଗୋଟେ ଫୁଲ ଗଛ ନାଇଁ ଯୋଉ କୁହନ୍ତି ଇସ୍ ଶ୍ୱର ଜଦି ଈଶ୍ୱର ଜ ଟା ବା ଗଞ୍ଜା ମକୁଟ କୁହନ୍ତିନି ଗୋଟେ ଗଛଟେ। ଜାଣି ନାଁ ନାଇଁ ମୁଁ ସେଇ ଗଛ ଆଣିକି ପୁରା ଲଗେଇଛି ସେ ଗଛଟା ନାଁ ହରଗୋଉରା ଗଛ ଜାଣଥିବ।
ହଁ।
ତାରି ପରିକା ସେ ଗଛଟା ଆ ସେମତି ହେଇଥିବ ଇନ୍ତୁ ପୁରା ଗୋଲାପୀ ରଙ୍ଗର। ସେ ଯୋଉ ଫୁଲଟା ହୁଏ ସେ ଫୁଲଟା ହୁଏ ଯେ ଦେଖି ଗଞ୍ଜା ଦେଖିଚ ନାଁ? ଗଞ୍ଜା ଯା ହଁ। ଗଞ୍ଜାର ଉଁ ଯୋଉ ମୁଣ୍ଡରେ ଯୋଉ ମୁକୁଟ ପରିକା ଯୋଉଟା ହେଇନଥାଏ? ତ ସେ ଫୁଲଟା ନାଁ ସେଇ ଟାଇପ୍ ର ହେଇକି ବାହାରେ। ଗୋଲାପୀ ରଙ୍ଗର। ହଁ ମୁଁ ଲଗେଇଚି ଏବେ ସେଇ ଗଛ ବୋହୁତ ଲଗେଇଚି ଏବେ ଟିକେ ଫୁଲ ଆସିଲାଣି।
ହୁଁ।
ତ ସେ ଗଛ ଗୁଡ଼ା ବି ବୋହୁତ ବଢ଼ିଆ ସୁନ୍ଦର ଦେଖା ହୋଉଛି। ସେ ଗଛ ଲଗେଇଛି ଗୋଲାପ। ଗୋଲାପ ଗଛ ଲଗେଇଚି। ଆଉ ଆଲବେରା ଆଲବେ
ତ ଗୁରା ଲଗେଇଚ।
ଏରାକୁ ଗିଛ। ଏଇଟାକୁ ନାଁ ଲ ହଁ। ମୁଁ କହିଲି ଭିକୁଆଁରୀ ଗଛଟା ନାଁ ଲଗେଇବା କଥା ସେଟା ବୋହୁତ ଉପକାରୀ ଗଛଟା।
ହଁ। କଣ ଉପକାର କରେ?
ଯେମିତି କିି ତମେ ଦେଖ ତମେ ତ ଯଦି ତମର ଚୁଟି ସମସ୍ୟା ରହୁଚି କେଶ ଶ ସମସ୍ୟା ରହୁଚି ଚୁଟି ଉପୁଡୁଚି ବଢୁନି ପତଳା ହୋଉଚି ତ ତା ରସଟାକୁ ଯେତେବେଳେ ତମେ ଲଗେଇ ଇବ ନା ତ ଏଇ ସବୁଠୁ ସମାଧାନ ପାଇଯିବ ଆଉ ଛୋଟ ଛୋଟ ଚୁଟି ବି ନା ମାନେ କଣ କୁହନ୍ତି ନା ଯୋଉ ଉଁ ଯଦି ଉପୁଡୁଚି ନା ସେ ଚୁ ଉଠିବ ତା ସହିତ ଯଦି ତମକୁ ଗ୍ୟାସ୍ ସମସ୍ୟା ଟା ରହୁଚି ତା ଜୁସ୍ ଯଦି ପିଇବ ପେଟ ସମସ୍ୟା ସବୁ ଦୂର ହବ ସେଟା ତମ ଚର୍ମ ପାଇଁ ବି ବୋହୁତ ଭଲ।
ଆଉ ତମଠୁ ଏତେ କଥା ଶୁଣି ମତେ ବୋହୁତ ଖୁସି ଲାଗିଲାଣି ମୁଁ ଚେଷ୍ଟା କରିବି ତମ ଅନୁଭୂତିକୁୁ ନେବା ପାଇଁ। ଧନ୍ୟବାଦ।
ଆଚ୍ଛା ମାନେ ସେଇଟା ଦେଖ ତମର ଯୋଉ ବ୍ରଣ ହୋଉଚି ନା ତମେ ଲଗୋଉଛ କିଛି କହି-କେମିକାଲ ଏମତି କସ୍ମେଟିକ ଜିନିଷ ସବୁ କ୍ରିମ ହେଲା କି କଣ ସେଗୁଡା ସବୁ ଲଗୋଉଚ ସ୍ ଫୁଣି ଭଲ ହେଇଯାଉଚି ଫୁଣି ବନ୍ଦ କରିଦେଲେ ସେ ଜିନିଷ ଫୁଣି ବାହାରୁଛି ଯଦି ଆଲୋବେରା ଲଗେଇବ ନା ଆଲୋବେରା ଲଗେଇବ ନା ଦେଖିବ ତମ ମୁହଁରେ ବ୍ରଣ ବି ଭଲ ହେଇଯିବ ସେ ଚିହ୍ନ ବି ରହିବନି ଆଉ ତମ ଅଁ-ଚର୍ମଟା ନା ବୋହୁତ ଚିକ୍କଣ ଦେଖାଯିବ।
ଆଲୋବେରାର ବୋହୁତ ଗୁଣ ଥାଏ ନା ସେଥିଲାଗି ସେଇ ସବୁ ମାନେ ଗୋଟେ ଗୋଟେ ଜିନିଷ ଭଲ କରିଦିଏ।
ବୋହୁତ ଔଷଧୀୟ ଗୁଣ ଅଛି ବୋହୁତ ଉପକାରୀ ଗଛ ଗୋଟେ ଆଉ ତମେ ଥରେ ଲଗେଇଚ ନା ଗୋଟେ ଗୋଟେ ଗଛ ଆଉ ତମକୁ ଲଗେଇବାକୁ ହିଁ ପଡିବନି ସେଇ ଗଛରୁ ହିଁ ଗଛ ବୋହୁତ ସ୍ ହେଇଯିବ। ମୁଁ ତ ଗୋଟେ ଗଛ ଲଗେଇଥିଲି ଏବେ ବୋଧେ ଶହେ ପରେ ଗଛ ହେଇଗଲାଣି ସେ ଗୋଟେ ଗଛରୁ।
ଆଚ୍ଛା।
ମାନେ ଏତେ ମାତ୍ରାରେ ସେ ବଢୁଛି।
ହୁଁ ଆଉ
ଆଜି କଲେଜ ଯିବେ କି ନାଇଁ ମୁଁ କହିଲି ଆଜି କଲେଜ ଯିବେ କି ନାଇଁ?
କିଏ ମୁଁ?
ହଁ।
ହଁ ମୁଁ ଯିବି ବର୍ଷା ତ ବୋହୁତ ଜୋରେ ଆସିଲାଣି ଯଦି ବର୍ଷ୍ ର୍ଷା ନହବ ତାହେଲେ ସାଇକଲ୍ ନେଇକି ଯିବି।
ସେ ବର୍ଷା ହେଲେ ତ ଗୋଟେ ସମସ୍ୟା। ଦେଖ ସ୍କୁଲ ବେଳେ ବର୍ଷା ହେଲେ ଆମେ ଛତା ନେଇକି ପଳୋଉଥୁ
ଆଚ୍ଛା ଶୁ-ଶୁଣ ବର୍ଷା ହେଲେ ଏଇ ସ୍ ସ୍କୁଲ ବେଳରେ ଆଉ ମାନେ ବର୍ଷା ଯଦି ହୋଉଥୁବ ଠିକ୍ ମାନେ ଠିକ୍ ଟାଇମରେ ବର୍ଷାଟା ଛାଡିଯିବ ଠିକ୍ ଠିକ୍ ଦଶଟା ବାଜିଲେ ବର୍ଷା ଛାଡିଯିବ ବର୍ଷା କୋଉ ଥିବ ଛାଡିିଯିବ ସ୍କୁଲ ଗଲାବେଳକୁ ତାପରେ ଘୋଷାରି ହେଇକି ବି ତମେ ଯିବ।
ମାନେ ଠିକ ଦଶ ମିନଟି ଥିବ ନହେଲେ ଠିକ ଯିବା ସମୟରେ ନା ସେଟା ଦଶ ମିନଟି ଆଗରୁ ହିଁ ଛାଡି ଯାଇଥିବ ନଅଟା ନହେଲେ ଦଶଟା ବାଜିବାକୁ ଦଶ ମିନିଟ୍ ଥିବ କି ଯେତ୍ ସେତିକି ସମୟରେ ତମେ ବାହାରିକି ସ୍କୁଲ ଯାଇପାରିବ।
ସକାଳୁ ତମେ ଭାରିକି ଯିବ ବର୍ଷା ହୋଉଥୁବ ତାପରେ ଯେତେବେଳେ ଦଶଟା ବାଜିବ ବର୍ଷା ଛାଡିଯିବ ଠିକ ଘୋସା ରି ହେଇକି ଯିବ।
ମାନେ ଆମର ସ୍କୁଲ ଆମ ଘରୁଠୁ ସ୍କୁଲକୁ ଜମାରୁ ଦୁଇ ମିନି ଲାଗେ ଯିବାକୁ ତାନେ ଭାବି ପାରୁଥ ମାନେ ମୁଁ ମାନ୍ ନେ ଯଦି ମୁଁ ଦଶଟା ଦଶରେ ବି ବାହାରିକି ଗଲି ତ ଠିକ୍ ଦଶଟା ବେଳକୁ ଦଶଟା ଦୁଇ ବେଳକୁ ଯାଇକି ସ୍କୁଲରେ ପହଞ୍ଚି ଯାଇଥିବି। ଦୁଇ ମିନିଟ ଲାଗେ ତ ମୁଁ ସେଇ ସମୟରେ ମୁଁ ବାହାରି ନଥିବି ଠିକ ଥିବେ। ଖାଇପିକିି ଥିବି ଠିକ ଟାଇମ ରେ ବର୍ଷା ଛାଡିଯିବ। ଡ୍ରେସ ପିନ୍ଧଚ କେତେ ସମୟ ଲାଗିବ ଏଇଠୁ ଏଇଠୁ ଦେଖାହଲେ ସ୍କୁଲ ଦେଖା ହଉଛି।
କାନ୍ଦରେ କନ୍ଦି ଯିବାକୁ ପଡିବ।
ନା କାନ୍ଦିକି ମୁଁ କେବେ ସ୍କୁଲ ଯାଏନି ମତେ ଭଲ ଲାଗେ ଯେତେବେଳେ ଆମେ କ୍ଲାସ ଅସ ଅଷ୍ଟମ ପଢିଲୁ ନା ସବୁ ସାଙ୍ଗସାଥି ଏତେ ମିଶି ଗଲୁ ଯେ ଦିନେ। ସ୍କୁଲ ନ ଗଲେ ହିଁ ଭଲ ଲାଗୁନଥିଲା।
ସାଙ୍ଗସାଥି ନ ଦେଖିଲେ ବି
ମାନେ ଆମେ ଯେତିକ ବି ପିଲା ଥିଲୁ ଏତେ ଭଲସ ମିଶି ଯାଇଥିଲୁ ଏତେ ଭଲସେ ସାଙ୍ଗ ହେଇଯାଇଥିଲୁ ମାନେ ସବୁ ଆମ ସାର୍ ମାନେ ବି ଏତେ ଭଲ ଥିଲେ ନା ସେ ବହୁତ ଭଲସେ ପଢାନ୍ତି ଆଉ ପଢା ବି ବହୁତ ଭଲ ଲାଗେ ଆଉ ପଢା ସାରିଲା ପରେ ଯୋଉ ମ ମଜା ମସ୍ତି ହୁଏ ନା ସେଇଟା ତା କୋଉଠି ନା। ତ ଆଜି ଯାଏଁ ତ ସେ ମଜାମସ୍ତି କୋଉଠି ବି ମୁଁ ପାଉନି ଯୋଉଟା ସ୍କୁଲ ବେଳେ ମୁଁ ଅନୁଭବ କରିଥିଲି।
ନାଇଁ ସେତେବେଳେ ସ୍କୁଲ ବେଲରେ ମାନେ କାଇଁ ଯିବି ମତେ ଡର ଲାଗୁଛି ମତେ। ଇଏ କରୁଛି ଆଉ ମତେ ମାନେ ବର୍ଷା ହଉଛି ମୁ ଯିବିନି ଏବେ ଶୁଣୁନ ଏବେ ସେ ପାଇଁ ଏବେ ମନେ ପଡୁଛି ସ୍କୁଲ ବେଳ କଥା ସେତେବେଳେ ସମସ୍ତେ
ହଁ ନାଇଁ ଯ ମିଛ ଗୋଟେ କୁହନ୍ତିନି ପେଟ କାଟୁଛି ସ୍କୁଲ ସମୟରେ। ସେଇ ବାହାନାଟାକୁ ସମସ୍ତେ କରିଥିବେ।
ଏବେ ଆଉ କଣ କହିବ ନା ମୁଁ କ ସମାପ୍ତ କରିବି।
ହଉ ଠିକ ଅଛି। ହଁ ରଖନ୍ତୁ ନହଲେ। ଜୟ ଜଗନ୍ନାଥ।